ହ୍ୟାଲୋ। ହଁ ଶୁଭସନ୍ଧ୍ୟା। ହ
ହଁ କଣ କରୁଚୁ?
ସେ ମୋ ଏବେ ଯାଉଚି ଘରେ କଣ ଟିକେ ପରିବା ଆଣିବାପାଇଁ
ହଁ ହଁ ଆଜି କଣ ରୋଷେଇ?
କଳମ ଶାଗ ଭଜା। ପୋଟଳ ଆଳୁ ତରକାରି। ଆଉ ସଜନା ଛୁଇଁ ଆଳୁ ବାଇଗଣ ତରକାରି ସେ ସେ ତ କଉଛି। ଗରିବ ଲୋକ ଆମର କଣ ହ
ଏତିକି ତ କେତେ କଣ ଯଥେଷ୍ଟ ଅସୁବିଧା କଣ ଅଛି।
ଗରିବ ଲୋକ ଯାହାହଲେ ଚଳେଇ ଦେବା କ
ଗରିବ ଲୋକ ନୁହଁ ଦିିବଳା ଖାଇବାକୁ ମିଳୁଛି ସେଇଟା ହଉଛି ବହୁତ ବଡ କଥା। ଗରିବ ଲୋକର କଣ ଅଛି ଗରିବ ଲୋକ ଆଉ ଏଠି କିଏ ଧନୀ ଅଛି। ସବୁ କରିବ।
ଆମର ଆଜି ମାଛ ତରକାରୀ ଭାତ ଭଜା। ଆମର ଆଜି ଆସିଥିଲା ଦେଶୀ ମାଛ ଦେଶୀ ମାଛରେ ଆଳୁ ଆଉ ଆମ୍ବୁଲ ବେସର ଫେସର ପଡିକି ନାଇଁ ନାଇଁ ଆଉ ଗୋଟେ କଣ ଦେଶୀ ମାଛ ଗୋଟେ ଆସିଥିଲା। ସେ ମମି ଆଣିିଥିଲେ। ସେ ସୋରିଷ ଅଳ୍ପ ଆମର ପଡ଼ୁଛି ଅଳ୍ପ ସୋରିଷ ଜିରା ଆଉ ରସୁଣ ସେ ଟିକେ କଞ୍ଚା ଲଙ୍କା ପାଚି ଯାଇଥିଲା ସେଟା ପକେଇଥିଲି। ତାପରେ ଟିକେ ପିଆଜ ଟମାଟୋ। ପକେଇକି ସବୁ ଗ୍ରାଇଣ୍ଡିଙ୍ଗ କରାହେଲା ପିଆଜ ଭାଜିଲା ପରେ ଉଁ ଯେଉଁ ହଳଦୀ ଲଙ୍କାଗୁଣ୍ଡ ଟିକେ ପକେଇଦେଲି କଲର୍ ପାଇଁ ତାପରେ ବେସର ପକେଇକି କଷିଦେଲି ତାପରେ ଆମ୍ବୁଲ ପକେଇଲି ଆମ୍ବୁଲ ପକେଇକି ପାଣି ପକେଇଦେଲି। ତାପରେ ମା ଛଛ ଆଳୁ ଫଳୁ ସବୁ ପଡ଼ିଲା ଆଉ। ଆଳୁ ପଡ଼ିକିରି ମସଲାରେ କଷା ହବ। ରାଘବ କମ୍ ହେଇଥିଲା ଆଉ ପଛରେ ପୁଣି ରାଗ ପକେଇକି ଫୁ ହେଲା ତାକୁ ଆଉ ଆଇ ଖାଇ
ଆଉ କଣ ନା।
ଆଉ ଏତିକି ତ ହେଇଥିଲ ଆଉ। ଖରାକୁ ଆଉ କଣ କରିବାକୁ କିଛି ଇଚ୍ଛା ହଉନି। ହୁ ହୁଁ କିଛି ଶୁଭୁନି?
ରଜରେ କଣ ବୁଲାବୁଲି କରା ହେଲା? ରଜରେ କୋଉଠି ବୁଲା ବୁଲି କରନ୍ତି।
ଏଇ ପାଖ ଜାଗାକୁ ଖାଲି ବୁଲିବା କଥା ଆଉ ବେଶୀ କୁଆଡେ ଯାଇନୁ।
ତ କାମରୁ ଫୁରର୍ସତ ମିଳୁନି ଆଉ କୁଆଡେ ଯିବ। ହୁଁ। କିଛି ଶୁବୁନି।
ବୁଲିବାକୁ କୋଉଠିକି
ଏଇଠି ପାଖକୁ ଗୋଟେ ଜଗନ୍ନାଥ ମନ୍ଦିର। ହୁଁ ହୁଁ
କଣ ତମ କଥା କିଛି ଶୁବୁନି? ନାଇ ଏପଟେ କିଛି ପଡିନି।
ଆମର ଏପଟେ ରଜ ଉତ୍ସବ ହଁ ଆମର ଏପଟେ ପଡ଼ିୁଛି ରଜ ଉତ୍ସବ।
କଣ କଣ ସବୁ ପଡୁଛି ବେଳେ
ମେଳା ପଡୁଛି।
ମେଳା ରେ ଯୋଉ ମାନେ କ୍ଲିପ୍ କ୍ଲଚର୍
ପାଇଗଲି।
ପିଠା। ହୁଁ।
ହୁଁ ଆମର ଏପଟେ ବେଶୀ କିଛି ପଡେନି।
କିଛି ଶୁଣି ପାରୁନି ମୁଁ ଇ ଆଡେ ସେ ଆଡେ ଓହ୍ଲାଇଛି ଇଏ ବିଚିତ୍ର ଇ ଆ ହ ହଁ କହିଦେ ଖଣ୍ଡେଇବି ଆଉ ଦେଖିଲେ କି ବହୁତ ଆଇଲେ କୁଆଡେ ଆଉ ସମୟ ହଉଛି ଘର କାମରେ ତ ଫୁରସତ୍ ମିଳୁନି। ହେ ସଫା ରଫା ହେତିକି କର ନି।
ମନେ ଅଛି ଆଉ ସନ୍ଧ୍ୟା ବେଳେ କଣ ପ୍ରୋଗ୍ରାମ?
ସନ୍ଧ୍ୟାବେଳେ କଣ ଜଳଖିଆ ଫଳଖିଆ ହବା କଥା ଜଳଖିଆ ଚା ବି ଖାଇବୁ ଆଉ। ତମ ଘର ପଛ ପାଖରେ ହାଟ କି? ତମ ସେ ପାଖାପାଖି ହାଟ ଅଛି। ଓହୋ ପରେ ସବୁ ମିଳୁଛି।
ବଡ଼େ ବଡ଼େ କରେ ସଜ ସୁନ୍ଦର ବନ।
ଆମର ପୁଟୋଲ ପଖାଳ ଭାତ ହୁଁ ସକାଳୁ ପୁରା ଛଅଟା ବେଳକୁ ଯଦି ପଳେଇବ ବାହାରକୁ ପୁରା ସବଜି ମଣ୍ଡି ବଢ଼ିଆ ହାଟ। ସନ୍ଧ୍ୟାବେଳେ ବି ଆମର ଏ ପଟେ ମିଳିୁଛି ଯେ କିନ୍ତୁ ସକାଳୁ ଟିକେ ଫ୍ରେସ ଆଉ
ସକାଳ ଟିକେ ଫ୍ରେସ ନା ସମସ୍ତେ
ହୁଁ ତାଙ୍କ ହଁ ଲାଉ ଟମା
ଷ୍ଟେସନ ଯିବ ନି ବରମୁଣ୍ଡା ଫାଉଣ୍ଡେସନ ଆସ ନାଇ ନାଇ ଷ୍ଟେସନ ନାଇ।
ଆଜିକାଲି ଯଉ ଖରା ହୋଉ ତ ଖରାରେ ପୁରା ଦେହ ଖରାପ ହେଇଯାଉଛି ହେତେ ଖରା।
ଖରା ପାଇଁ ଭୁବନ ଛତା ନେଇକି ଯିବାଭାରୀ।
ହଁ ବରା। ଆଉ ବାହାରୁ ଆସିଲା ମାନେ ତ ଏତେ ଜୋରେ ଖରା ଯେ
ହଁ।
ଗ୍ଲୁକୋଜ ଲେମ୍ବୁ ପାଣି। ମୁଁ ତ କୋଲ୍‌ଡିଙ୍କ ଫୋଲ
ଗ୍ଲୁକୋଜ ଲେମ୍ବୁ ପାଣି ଭଲ ନା ଘରେ ବନେଇକି
ଅଧିକ ଖରା ହେଲେ ହିଁ ହୁଁ ଅଧିକ ଖରା ହେଲେ ହିଁ ଯଦି ଟିକେ ପିବି।
ସ୍ୱାସ୍ଥ୍ୟ ପ୍ରତି ବେଶୀ ଯତ୍ନ ନଉଚୁ ଆଉ।
ନାଇଁ ମୋର ଥଣ୍ଡା ଦେହ ବୋଲି ମୁଁ ବେଶୀ ଖାଏନି।
ତଥାବି କିଛି ଖାଇବା କଥା ବି ନୁହଁ। ତୁ ବେଶୀ ଗରମ ପାଣି
ହେନ୍ତି ଗରମରେ ବି ଆମ ଘରେ ସବୁ ଫ୍ରିଜ୍ ପାଣି ପିଇଲେ ବି ନର୍ମାଲ ପାଣି ହି ପିଏ ଲେମ୍ବୁଣ ସର୍ବତ ହଉ ଦହି ସର୍ବତ ହଉ ନହେଲେ ଗ୍ଲୁକୋଜ।
ଆଇସ୍କ୍ରିମ୍ ବି ବହୁତ ଭଲ ଲାଗୁଚି।
ଆସ୍କ୍ରିମ୍ ଖାଇବା ପାଇଁବି ବହୁତ ଇଚ୍ଛା ହଉଛି କିନ୍ତୁ କଣ କରାଜିବ ବେଶୀ ଖାଇଲା ମାନେ ଦେହ ଖରାପ୍
ହୁଁ। ନା ମୁଁ ବି ସେ ଆଇସ୍କ୍ରିମ ଫାଇସ୍କ୍ରିମ୍ ଖାଏନା ମୁଁ ଆଇସ୍କ୍ରିମ୍ ଖାଇବା ବହୁତ ଦିନୁରୁ କରିଦେଇଚି କେବେ ରେୟାଲଲି କେବେ ଇଛା ହେଲେ କି ଖାଏ ନହେଲେ ନାହିଁ।
ଆଉ ଏବେ ବୁଲାବୁଲି କଣ ପୋଗ୍ରାମ ଅଛି କି ଆଗକୁ।
ବୁଲା ବୁଲି ସେମିତି କିଛି ନାଇଁ।
ଆମେ ଗୋଟେ ପ୍ରୋଗ୍ରାମ ବନେଇବା ନହେଲେ। ଆର ରବିବାର ଆଡକୁ ଆଉ।
ହୁଁ ନିହାତି ନିହାତି।
ବ ହଁ ଗୋଟେ ପାର୍କକୁ ଯିବା?
ରଜ ସରିଲା ପରେ ଗୋଟେ ବାହାଘର ଅଛି ତ ଯିବୁ ସିଆଡେ।
କଣ ସବୁ ଡ୍ରେସ୍ କିଣ ସରିଲାଣି?
ଆର ସପ୍ତାହରେ କିଣା କିି ହବୁ ଆଉ।
କଣ କଣ ସବୁ କରିଚାରଲି ବାରମ୍ବାର ପାଇଁ କଣ? ପ୍ଲାନି କରିଛୁ। ହୁଁ।
ଏକ୍ସଟ୍ରା ତ କିଛି ନାହିଁ ସେଇ ନର୍ମାଲ ଶାଢ଼ୀ ଫାଢ଼ ଦେଖିକି ଟିକେ କିଣିବା କଥା ଆଉ। ଦିଦି ଦିଦି ଦିଦି ହୁଁ ମୋ ମାଉସି ପୁଅ ବାହାଘର।
ଆଉ ଆଉ ବଢିଆ ମଜା ହବ ଆଉ ନାଛିଇକି ପୁରା ବୁଡି ବୁଡେଇ ଦବୁ କଣ ପତର ଭାଣିକି
ବଢିଆ ମଜା ଲାଗିବ ତାଙ୍କର ଇଆଡେ କୋରାପୁଟ ଆଡେ
କୋରାପୁଟ କୋପ ଟ୍ରେନରେ ଗଲେ ବଢିଆ ଲାଗିବ ସିନେରୀ ବହୁତ ସୁନ୍ଦର ସିନେରୀ ମାନେ ଯୋଉ ସିମଲା ମନାଲି ଯୋଉଟା ତମେ ସବୁ ଦେଖୁନ ଟିଭିରେ ସେଟା ପୁରା ରିଏଲେ ଦେଖିବ।
ଟ୍ରେନରେ ଗଲେ ଭଲ ଲାଗିବ। ବସଟେ ବି ଭଲ ଲାଗିବ କିନ୍ତୁ ଟ୍ରେନରେ ଗଲେ ପାହାଡ ଉପରେ ହେଇକି ଯିବ ନା ଭଲ ଲାଗିବ।
ତମାନୋନେ କୋଉଥିରୁ ଯାଉଛୁ ଟ୍ରେନ ନାଁ ବସ?
ମାମାନ ତ ବସ ରେ ହିଁ ଯାଉଛ କାରଣ ଟ୍ରେନରେ ସେଇଠକୁ ଯାଇକି ପୁଣି ଆଉରେ ଯିବା ପାଇଁ ଟିକେ ଟାଇମ ଲାଗିବ ବସ ରେ ହେଲେ ତାଙ୍କର ଘର ଯୋଉଠି ସେଇ ପାଖାପାଖି ହିଁ ରହିବ ତ ଭାଇ ଆସିକି ନେଇଯିବ ବି କିଛି ଅସୁବିଧା ଭାବ
ତାହେଲେ ବସ୍ ତ ସୁବିଧା ହବ ଆଉ।
ହୁଁ ବସ ରେ ତାଙ୍କର ନାଇଟ୍ ଜଣି ନା ମାନେ ଆଠ ଘଣ୍ଟା ନଅ ଘଣ୍ଟା ରାସ୍ତା
ହଁ।
କି ଯିବାକୁ ପଡିବ ଆଉ
ହଉ ତାହେଲେ ବୁଲାବୁଲି କରିବେ ଆଉ
ହଁ ବୁଲାବୁଲି ହବ ନିହାତି ନିହାତି ଆସିଲା ପରେ କୁହାହବ ଆଉ ଆପଣ ବ୍ୟସ୍ତ ଅଛନ୍ତି। ରଖନ୍ତୁ ମୁଁ କଲ କରୁଛି ନେବ ଆଉ ହ ହଉ ହଉ ବାଏ।
ବଏ।
ହଁ।